ହାଲୋ ହଁ ଗୁଡ଼ମର୍ନିଙ୍ଗ ମ୍ୟାମ ହାଲୋ
ହାଲୋ ଆସୁଚିନା କଥା ଶୁବୁଚି ତ
ହଁ ହଁ ଶୁବୁଚି ମତେ।
ହଁ କୁଅ ଝିଅ।
ହଁ ମୁଁ କହିଲି ଆପଣ ଏବେ କା-ମାନେ ଦି ସ୍ନା ମ୍ୟାମଙ୍କର କଣ ହେବେ ଆପଣ ହଁ ହଁ ଶୁ ଶୁବୁଛି ମତେ।
ଆଉ ତମ ତମେ ଯୋଉ କଣ କୋହୁଚ କୁହ ମୁଁ ଶୁଣୁଚି ମୁଁ ରୋଷେଇ କତିରେ ଅଛି ତ। ଏ ଭାତ ବସେଇଚି ସେଇଠି ଚୁଲି ପାଖରେ ବସିଚି।
ଓହୋ ନା ମତେ ଦିସ୍ନା ମ୍ୟାମ ଆପଣଙ୍କ ନମ୍ବର ଦେଇଥିଲେ। କହିଲେ ମ୍ୟାମଙ୍କ ସାଙ୍ଗରେ ଟିକେ କଥା ହେଇ ଯିବାପାଇଁ, ହଁ ହଁ ଦେହପା ଠିକ ଅଛି ଆପଣ କୋଉଠି ରହୁଚନ୍ତି? ମୁଁ ତ ଆକ୍ଚୁଲି ଗୋଟେ ସ୍କୁଲ ଲେଅଛି। ଆଁ ସେଇଠି ସକାଳୁ ଏଇ ଇଟିଲି ଚଟନୀ ଖାଇଥିଲି ଆଉ।
ହାଲୋ।
ହଁ ହାଲୋ।
ଆପଣଙ୍କୁ ମୋ କଥା ଶୁବୁଚି?
ଆମର ଉଂ ଏ ତ ଭାତ ବସିଚି। ମୁଁ ଖାଇକି ଏବେ ଆସି ପଖାଳ।
ଓ ହୋ।
ଆଜି କଣଁ ରୋଷେଇ କଣଁ କରିବେ?
ଏବେ କୋଉଠି ଅଛ ଘରେ ନା ବାହାରେ? ହାଲୋ।
ହଁ ହଁ ହାଲୋ।
ହାଲୋ?
ହଁ ହାଲୋ, ହଁ ହଁ ମତେ ଶୁବୁଚି କଥା ହଁ ଠିକ ସେ ଶୁବୁଚି।
ଆ କଣ କହୁନ କୁହ?
ହଁ ସ୍କ, ହଁ ହଁ ହଁ ନା ମୁଁ ସେ ସ୍କୁଲଲେ ଅଛି। କି?
ତମେ କହିଚାଲ ମୁଁ ସବୁ ଶୁଣୁ ଚି ଆଉ।
ହୋଉ ହୋଉ ମୁଁ ସେ ସ୍କୁଲରେ ଅଛି ନର୍ସରୀରୁୁ ନାଇନ ଯାଏ। କେ ଆଡ଼ମିସନ ଯୋଉଟା ଅଛି ସୋଡାକ ଦେଖା ଦେଖି
ତମ କଥା ଟା ଠିକ ରେ ଆସୁନି ତ ସେଇଥିପାଇଁ ମୁଁ କହୁଛି ତମେ କୁହ ଯାହା କହିବା କଥା
ହଁ ହଁ ହଁ ତାପରେ ଅହଂ ତାପରେ ଆଡ଼ମିସନ୍ ମୁଁ କରୁଛି। ତାପରେମ ଅଡ୍‌ବାଟାଇଜମେଣ୍ଟ ବି ଅଛି। ଯୋଉଟା ପଢେଇବାର ଅଛି ସେଟା କରୁଛି ଆଉ ଆଜ୍ଞା।
ଝିଅ ସିଏ। ସେ ସେ ରହୁଛି। ଗଳାରେ ଯାଜପୁର ରୋଡରେ।
ଓ ହୋ ହୋ। ମୁଁ ଜାଣିିନଥିଲି।
ଏମିତି ଆଡ଼ବ୍ଟାଈଜମେଣ୍ଟ ଆଡ଼ମିସନ ଚାଲିଛି ଆପଣଙ୍କର କିଏ ପିଲା ଅଛନ୍ତି ଚିହ୍ନା ଏଡ଼ମିଶନ ପାଇଁ।
ହାଲୋ।
ହଁ ହାଲୋ।
ହାଲୋ।
ହଁ ହଁ। ଏମିତି ଚା ଶୁଭିଲା ଏବେ ମୋ କଥା।
ଛି ଟିକି ଚୁଲିିପା ଖରେ ତ ତମ ସହିତ କଥା ହେଇପାରିବି ନା ତମେ ଯାହା କହିବ ମୁଁ ଖାଲି ଶୁଣିବି।
ହୋଉ ହୋଉ ହୋଉ ଠିକ ଅଛି ହଁ ମୁଁ ସେଇ ତା ପରେ ହେଲା ଯଦି ଆପଣର କିଏ ଚିହ୍ନା ପରିଚୟ ଥିବେ ସକାଳୁ ତ ସେ ଇଟିଲି କରିଥିଲି।
ଉଠୁଛ କେତୁଟାରେ ଖାଇବା ପିଇବା ସବୁ କାମ ସାରୁଛ କେତୁ ଦେବେଳେ
ହଁ ସେ ଚାରିଟା ପାଞ୍ଚଟାରୁ ଉଠିକିନା ସ୍କୁଲ ଯିବାକୁ ପଡୁଚୁ। ଏମିତି ଚାଲୁଛି। ସମୟ ଦିନସାରା ତ କାମ ଚାଲିଛି ରାତିରେ ଯାଇକି ଟିକେ ଇଏ ଆଉ। ସ୍କୁଲରେ କରୁଛି ଏଇ ବାସନଗର ପବ୍ଲିକ ସ୍କୁଲରେ। କରୁଥିଲି ମାନେ ଏବେ ଛାଡି ଦେଇଛି ଏବେ ଆଉ କରୁନି।
ହାଲୋ।
ହଁ ହାଲୋ। ଆଉ ଏବେ ମୁଁ କିଛି ଚାକିରି ବାକିରି କରୁନି ଘରେ ଅଛି ଆଉ।
କୁହ
ହଁ ଆପଣଙ୍କର କେତେଟା ପିଲା?
ନେଟୱାର୍କ ଟିକେ ରହୁଛି ପ୍ରୋବ୍ଲେମ ନା ସେଥିପାଇଁ ଅସୁବିଧା ହଉଛି ଟିକେ ସୁବିଧା ହଉନି ଠିକ ରେ ତମ ଘର ଟା କୋଉଠି କହିଲ?
ଘରଟା ହେଲା ମୁଣ୍ଡ ମାଳପା ଯାଜପୁର ରୋଡରେ। ମୁଣ୍ଡ ମାରିଲେ ଅଛି।
ଆପଣ କଣ ଖାଇଥିଲେ?
ଆ ଘରେ ସବୁ କିଏ ଅଛନ୍ତି?
ହଁ ମୋ ତ ହଜବେଣ୍ଡ ଅଛନ୍ତି ପୁଅ ଶାଶୁ ଶ୍ୱଶୁର ମୁଁ ଆଉ ଏମିତି ସବୁ ଅଛୁ ଆଉ।
ବଡ଼?
ନା ପୁଅ ତ ଗୋଟେ ବଡ଼ ଅଷ୍ଟମରେ ପଡ଼ିଲାଣି ଆଉ।
ହଁ।
ଏ ନା।
ଆଉ ବାବା କଣ କରନ୍ତି?
ତା ବାବା ଏଇଠି ଗୋଟେ ଚାକିରି କରନ୍ତି ଏଇଠି ଗୋଟେ କମ୍ପାନୀରେ ଆଉ।
ଆଉ ମାମୁଁ ଘର କୋଉଠି?
ଆ ମାମୁଁ ଘର ଏଇଠି ହେଲା ଚଉଦୁଆରରେ।
କେବେ ଯାଇଥିଲ?
ହଁ ଏ ରଜ ଟାଇମରେ ଯାଇଥିଲି ଆଉ।
ରଜରେ ସବୁ କଣ ହେଇଥିଲା?
ରଜରେ ପିଠା ଆ ପଣା କଣ? ପୋଡ ପିଠା ମୁଆ ପିଠା
କେତେ ହଳ ହେଇଥିଲା ସବୁ ଶାଢୀ ଡ୍ରେସ?
ହୁଁ ହୁଁ ଦି ତିନି ହଳ। ଦିି ତିନି ହଳ। ଡ୍ରେସ୍ ଶାଢ଼ୀ କରିଥିଲି। ଏସବୁ ଆସ-ପିଇସି ଶାଶୁ ଘରକୁ ଯାଇଥିଲି ଆଉ ହଁ ହଁ ହଁ। ଆଜି ବି ଭଲ ପାଗ ହେଇଚି। କୁଆଡେ ବୁଲିବାକୁ ଭଲ ଲାଗିବ। ହଁ।
ଗୋଟେ ଭଲ ପାଗ ହେଇଛି କୁଆଡେ ଟିକେ ଗଲେ ଭଲ ଲାଗିବ ଆଉ ବୁଲାବୁଲି କରିବାକୁ ଏତେ ଏତେ ଗରମ ହଉଥିଲା ଯେ।
ଆମର ଏପଟେ ବୋଧେ ଟିକେ ଟାୱାର ଅଛି ବୋଧେ ଇଏ ସ୍ଲୋ।
ହାଲୋ।
ହଁ ହଁ ହଁ। ଆପଣ ଖାଇବା ବନେଇ ସାଇଲେଣି?
ହ୍ୟାଲୋ
କଣ ଖାଇବା ବନଉଛନ୍ତି ଭଲ ଖାଇବା ଆଜି ତ ରବିବାରେ ଭଲ ଖାଇବା କିଛି ବନଉଥିବେ।
ହଁ ମତେ ଭଲ କି କିଛି ଆସୁନି କ ଥଣ୍ଡା ସୁୁବୁନି ଠିକରେ।
ହଉ ହଉ ଠିକ ଅଛି ତାହେଲେ।
କିଛି ଶୁଭୁନି ଭଲ କି ତ ଏଠି ଟିକେ ବାହାରକୁ ଯାଇଥିଲେ ସୁଗିଥନ୍ତା।
ହୁଁ ହୁଁ ହୁଁ।
ଭଲ ତ କା ବୁଝିପାରୁନି ନେଟୱାର୍କ ପବ୍ଲେମ୍ ବୋଧେ ରହୁଛି। ଟିକେ ସେପଟେ ଆଉ କରେନା
ହାଲୋ